ହାଲୋ ହଁ।
ହଁ।
କଣ କରୁଛ? ହୁଁ ହୁଁ ମୁଁ ଏବେ ରୋଷେଇ ସରିଲା ତମେ।
ହଁ ମୁଁ ରୋଷେଇ ସାରି ଗାଧୋଇ ଖାଇ ସାରିଲଣି। ତମର କଣ ଏତେ ଡେରି ରେ ରୋଷେଇ ସରିଲା।
ଅ ଆଜି କଙ୍କଡ଼ା ତରକାରୀ କରିଥିଲି ତ ଆଉ ନେଇକି ଆସିଥିଲି ତାପରେ ଆଜି ରବିବାର ବି ଥିଲା। ତ ସବୁ ସଫାସଫି। ଏଁ ତାକୁ ସବୁ ଗାଧୁଆ ପାଧୁଆ ସରିଲା ବେଳକୁ ଲେଟ୍ ହେଲା। ଆଉ ସେଥିପାଇଁ ଲେଟରେ ରୋଷେଇ କଲି ତ ଏବେ ସରିଲା ଆଉ।
ଓଁ ହଁ ଡେରି
ହଁ ହଁ ଡେରି ହେଇଗଲା ଆଉ ଆଉ ଟିକେ ପରେ ଖାଇବୁ ଆଉ।
ହଁ ଖାଇଲା ସମୟରେ କହିବ ନହେଲେ। ହଁ ଖିଆ ପିଆ ତ ସରିଗଲାଣି ମୁଁ ଏବେ ଏଇଠି ବସିଛି। ମୁଁ ଆଉ ମା ତମେ କହିଥିଲ ନା ମାଛ ବେସର କେମିତି ହବ? ଭଲ ଲାଗିଲା ମୋର ମୋ ସାଙ୍ଗର ଖାଇଲୁ।
ହଁ। ଅ ହୋ ଆଉ ଆଜି ନାଇଁ। ଆ ବର୍ଷା ହଉନି ଖରା ଟିକେ ହଉଛି ହେଲେ ଜୋରେ ହଉନି କିନ୍ତୁ ଗରମ ବହୁତ ଜୋରେ ହଉଛି।
ହଁ। ଆଉ ଏମିତି ବି ଖରା ହଉଛି ଯେମିତି ଲାଗୁଛି ଆଉ ଟିକେ ପରସ ଆସିବ।
ହଁ ଖରା ତ ଜୋରେ ବର୍ଷ ଖାଇବା ପାଇଁ କୋଉଥିରେ ଆମିଷରେ ନା ସାଧ ନା କୋଉଥିରେ
ହଁ ସାଧା କୁହ।
ସାଧାରେ ମତେ ପନିର ଭଲ ଲାଗେ ଆଉ ପଟଳ ଖୁରୁମା ଭଲ ଲାଗେ। ଆଉ ଛତୁ ମୁଁ ଗୋଟେ ଘରେ ମସଲା ଦେଇଛିି। ଆଁ ମାନେ ତାକୁ ଗୋଳେଇକି ସବୁ ମସଲା ଦେଇକି ଦହି ଦେଇକି ଦେଇକି କରେ ସେଇଟା ବି ମତେ ବହୁତ ଭଲ ଲାଗେ ରୁଟି ସାଥିରେ ଖାଇବା ପାଇଁ।
ଯା ହେଉ ତମେ ତାକୁ ଦେଇଛି।
ଆଉ ଆମିଷରେ ହଁ ତମକୁ ପିଠା ବି କରି ଆସିଛି ନା ମତେ ଯୋଉଟା ଆସିନି।
ହଁ ହଁ। ନା ତମେ ଯୋଉଟା କହିଲ ମସଲା ଦେଇକି କର ସେସବୁ ମୁଁ କେବେ ଭାବିନି। କି କେବେ କହିନେବି। ଏ ଟାଇମ ଦେଲେ ମାନେ ସମୟ ଦେଲେ ବୋଧେ ହବ।
ସେଇଟା ବେଶୀ ସମୟ ଲାଗେନି ମାନେ ଜଲଦି ହିଁ ହେଇଯାଏ। କେବ ରାତିରେ ତମେ ଯୋଉ ମାନେ ରାତି ଖାଇବାରେ କେବେ ରୁଟି ସେଥିରେ କରିବ ବହୁତ ବଢିଆ ଲାଗିବ। ମାନେ ଛତୁକୁ ନେଇ ଆସିବ ଉଁ ଦି ପ୍ରକାର ଛତୁ ମିଳେ ନା ଗୋଟେ ପାଳ ଛତୁ ଆଉ ଗୋଟେ ବଟମ ଛତୁ ତ ବଟମ ଛତୁ ଆଣିବ ସେଇଟା ପାଇଁ ଭଲ ଲାଗେ ଟିକେ। ବଟନ ଛତୁ ଆଣିକି ତାକୁ ଛୋଟ ଭଲସେ ଧୋଇବ ତାପରେ ତାକୁ ଛୋଟ ଛୋଟ କର କାଟିବ କାଟି ସାରିଲା ପରେ ଏ ତା ଦେହରେ ସବୁ ମାନେ ଅଦା ରସୁଣ ପେଷ୍ଟ ଆଉ ପିଆଜ ସରୁ ସରୁ ଲମ୍ବା ଲମ୍ବା କରି କାଟି ଟିକେ ତା ଦେହରେ ପକେଇବ ଦହି ଆଉ ଆଉ ଯାହାବି କିଛି ମସଲା ଗୁଣ୍ଡ ଥିବ ସବୁ। ହଁ ସବୁ ତାକୁ ଗୋଳେଇକି ରଖିଦେବା ତାପରେ ତାପରେ ତେଲ ପକେଇବ ତାପରେ ଟିକେ ଗୋଟିଏ ମସଲା ଯଦି ରଖିଥିବ ଯାହାବି କିଛି ତାକୁ ଦେବ ତାପରେ ସେଇ ଯୋଉ ଗୋଳେଇକି ରଖିଥିବ ପନ୍ଦର ମିନିଟ୍ ହେଲା ସେଇଟାକୁ ଡାଇରେକ୍ଟ ସେ ତେଲରେ ଦେବା ହେଲା ଆଉ ତା ଉପରେ ଗୋଟେ ଟମାଟୋ କାଟିକି ଛୋଟ ଛୋଟ କରିକି ପକେଇ ଦେବ ତାକୁ ପୁରା ସ୍ଲୋ ରେ ମାନେ ପୁରା ଧୀରେ ଧୀରେ କାଟିକି ରୋଷେଇ କରିବା ହେଲା ଧିମି ଆଞ୍ଚରେ ହଁ - ହଁ ଅ ତାପରେ ସିଏ ମାନେ ପନ୍ଦର କୋଡିଏ ମିନିଟ୍ ଯାହତୁ ପ୍ରାୟତ ହେଇଯାଏ। ଠିକ ଅଛି ସ୍ଲୋ କାଟିବା ଲାଷ୍ଟକୁ ହଁ -ହ -ହଁ। ହଁ ଆଉ ଲାଷ୍ଟ କୁ ତାପରେ ଟିକେ ଗରମ ମସଲା ଆଉ ଯଦି ଧନିଆ ପତ୍ର ଥିବ ଧନିଆ ପତ୍ର ପକେଇବ ନହେଲେ ନାଇଁ କସୁରୀ ମେଥି। ସେଇଟାକୁ ପକେଇବ ଆଉ ତାକୁ ଛାଡିଦେବ ଟିକେ ଘୋଡେଇକି। ତାପରେ ଦଶ ମିନିଟ୍ ପରେ ତାକୁ ତମେ ଖାଇବ ରୁଟି ସାଥିରେ ବହୁତ ବଢି ଲାଗିବ ସେଇଟା
ହଁ ତମେ କହିଲା ଟାଇମରେ ଲାଗୁଚି କି ହଁ ଗରମ ଭାତ ସହିତତ ବଢିଆ ଲାଗିବ।
ହଁ ଗରମ ଭାତ ସହିତ ଡାଲି ଫାଲି କିଛିଥିବ କିନ୍ତୁ ମୁଁ ତ ସେମିତି ହିଁ ଖାଇଦିଏ ମୋ ସ୍ଵାମୀଙ୍କୁ ଟିକେ ଡାଲି ପସନ୍ଦ ସେଥିପାଇଁ ଭାତରେ କଲେ ମୁଁ ଡାଲି କରେ ଆଉ ସେଇଟାକୁ କରେ।
ହଁ।
ହଁ।
ଆମ ଘର ପାଖରେ କାମ ହଉଚି ତ ମୁଁ ଏଠି କ ଥା ହେଲାବେଳୁ ତାଙ୍କ ଦେଖିଦେଲି ତ ସେ ଖାଉଥିଲେ ତାଙ୍କ ମୁଁହ କୁୁ ମୋ ମୁଁହ ପଡିଗଲା ସେ ଭାବୁଥିବେ ଇଏ ଖରାବେଳେ କଣ କରୁଚି ଛାତ ଉପରେ।
ଆମର ବି ଏଠି ଘର ସାମ୍ନାରେ କାମ ହଉଚି। ଆମେ ସେଥିପାଇଁ ବାହାରେ ବହୁତ ଆବାଜ ହଉଛି ତ ମୁଁ ଘର ଭିତରେ ବସିକି ହିଁ କଥା ହଉଛି ଛା କୁ ବି ଆମ ଘର ପଛ ଗୋଟେ ହେଲା ଟ୍ରେନ ଠିକ ଅଛି ତ ଛାତଉପୁରକୁ ଗଲେ ଟ୍ରେନ ର ଏମିତି ଶବ୍ଦ ଶୁଣାଯାଏ। ହଁ ପ୍ରାୟ ଟାଇମ ଯାଏନା ସେଥିପାଇଁ ମୁ ଘରେ ବସିକି କ ଥା ହଉଛି।
ହଁ ଆମ ଘରେ ଆମ ସ ସାଙ୍ଗ ଅଛନ୍ତି ନା ତ ମତେ ଭଲ ଲାଗେନି। କଥା ହବା ପାଇଁ ତାଙ୍କ ଆଗରେ।
ବୁଝିଲି। ଆଉ ମାଛ ତରକାରୀ ଆଉ କଣ କରିଥିଲ ଭାତ ସାଙ୍ଗରେ ଖାଇବା ପାଇଁ?
ନା ଆମେ ତ ଏକା ଆମେ ସେ ଗୋଟେ ହିଁ କରିଥିଲୁ। ସ୍ଵାମୀଙ୍କୁ ସ୍ଵାମୀ ଜୀବନରେ ଆସିଲା ତାପରେ ଭାବିବି ଆଉ କଣ କରିବି।
ସେଇଟା ହିଁ ସବୁଠୁ ବଡ କଷ୍ଟ ଏକୁଟିଆ ରହିବ ସମୟ ବି କମ ଖର୍ଚ୍ଚ ହବ ତା ସହିତ କିଛି ବି ବନେଇକି ଖାଇ ନବ ସରିଲା।
ହଁ।
ଆଉ ମୋର ତ ଆଜି ଛୁଟି ହେଲେ ଛୁଟି ଟା ଛୁଟି ଭଳିଆ ଲାଗୁନି ସକାଳୁ ତ ଏବେ ଏତେବେଳକୁ ମତେ ଯାଇକି ସମୟ ମିଳୁଚି। ଆଉ ଘଣ୍ଟା ଟା ଟିକେ ରେଷ୍ଟ ମିଳିବ ନା ନାଇଁ ଘଣ୍ଟେ ଦି ଘଣ୍ଟା ତାପରେ ପୁଣି କେ ଏତେ ଜଲଦି ସମୟ ପଳେଇବ ଜଣା ପଡିବନି ପୁଣି ସରିଲା ରାତି ଖାଇବା ରାତିରେ ତ କିଛି ବନେଇବାର ନାହିଁ ବିକ କାହିଁକି ନା କଙ୍କଡା ଅଲରେଡ଼ି ତରକାରୀ ଅଛି ଅଧିକ ହେଇକି ଅଛି ଯୋଉଟା କିି ରାତି ପାଇଁ ରହିଯିବ ହଁ। ପୁଣି କାଲି କର୍ମମୟ ଜୀବନ ଆଉ।
ହଁ ସେଇଟା ବି ସତ କଥା। ତ ଏ ମାନେ ଏବେ ଯୋଉ ବାହାରେ ଅଛ ସିଏ ଟିକେ ଚଳିଯିବ ତ ଶାଶୁଘର ଜୀବନ ଆହୁରି କଷ୍ଟ କାରଣ ସେଠି ଭଗବାନ ଏଠି ତ ଜଣ ପାଇଁ ଯାହା ଯେମିତି କଲେ ଚଳିଯିବ। ସେଠି ତିନି ଚାରି ଜଣ ସହିତ କଲା ବେଳକୁ ଯଦି କେବଳ ଅ ରହିବ ସେଠି ତ ଚଳିବ କେବଳ କାମ କରିଦବ କିନ୍ତୁ ଚାକିରୀ ଲାଇଫ ସହିତ ସେ ଲାଇଫ ଯଦି ଦିଟା ଯାକ ମ୍ୟାନେଜ କରିବ ହବ ମାନେ ଦିଟା ଯାକ ଯଦି ସମ୍ଭାଳିବ ହବନି।
ଆ ସେଇଟା ସମ୍ଭାଳିବ କଣ ନିଜେ କେତେ ସମ୍ଭାଳିବ? ସେ ଠି ଯଦି ଘରର ସବୁ ଲୋକ ତମକୁ ସାହାଯ୍ୟ କରିବେ ଦେନ୍ ସେଇଟା ଆରାମ ସେ ହେଇଯି ଯଦି କହିବେ ଆମେ କେହି ବି ସାହାଯ୍ୟ କରିବୁନି ତୁ ଏକୁଟିଆ କର କେମିତି ହବ? ସେଇଟା କେବେ ହବନି।
ହଁ। ସେଥିପାଇଁ ସ୍ଵାମୀ ଯଦି ତମକୁ ଫାଷ୍ଟ ସାହାଯ୍ୟ କରିବେ, ତାହେଲେ ତମେ ଆସି ବାହାରେ ରହିକି ତମେ ସବୁ କିଛି କରିପାରିବଷ ଆଉ ଏମିତି
ହଁ ଆଉ ତମ ଘର ସମସ୍ତେ ଭଲ ଅଛନ୍ତି ଘରେ?
ହଁ।
ହଁ। ଆଉ ଘରେ ସବୁ କିଏ କିଏ ରୁହନ୍ତି?
ହଁ ଘରେ ବାପା ଅଛନ୍ତି, ମା ଅଛନ୍ତି, ଆ ତମର ଦି ଟା ଭଉଣୀ ଉପରେ ଅଛନ୍ତି। ସେ ବାହାର ହେଇ ସାରିଲେଣି। ଆଉ ଜଣେ ଭଉଣୀ ଅଛନ୍ତି। ହଁ ମୁଁ ସାନ। ତ ମୋ ତଳେ ମୋ ଭାଇ ଅଛନ୍ତି।
ଆଉ ତମେ ଗାଁକୁ ଯାଇଥିଲ ରଜରେ ବୁଲିବା ପାଇଁ ନା?
ହଁ ମୁ ଯାଇଥିଲି ରଜ ଟା ରଜ ଭଳି ଲାଗିଲାନି। ଲାଇନ୍ ପଳେଇଥିଲା ତା ସହିତ ବର୍ଷା ବି ହଉଥିଲା।
ହଁ ହଁ ଏଠି ତ ରଜରେ ଏତେ ବର୍ଷା, ବର୍ଷା ନଥିଲା।
ହଁ। ଗାଁ ରେ ହଉଥିଲା ନା ସେଇଥିପାଇଁ। ଆମ ଘର ପାଖରେ ଗୋଟେ ସଜନା ଗଛ ଥିଲା। ମାନେ ଯୋଉଠି ଏବେ ରହୁଛି। ତ ସେ ସଜନା ଗଛ ତ ଆମେ ସବୁବେଳେ ଦେଖୁ ଆମେ ଆଗରୁ ଖାଉଥିଲୁ ବି। ଆଉ ମାନେ ଏହି ବର୍ଷ ବି ବହୁତ ବି ସଜନା ଫଳିଥିଲା ସେଥିରେ। ତ ଆମେ ତା କୁ ଆମ ମାନେ ମୁଁ ସକାଳୁ ଉଠିଲେ ତୋଳି ଦଉ ଆମେ ତ ସବୁ ସାଙ୍ଗମାନେ ଆମେ ଯୋଉ ଚାରି ପା ପାଞ୍ଚଟା ସାଙ୍ଗ ଅଛୁ ସମସ୍ତଙ୍କୁ ମାନେ ସମାନ୍ ସମାନ୍ ବାଣ୍ଟିକି ନେଇଯାଉ। ତ ଦିନେ କଣ ହେଇଛି? ନା ଆମର ଏମତି ଆମେ ଅଫିସ୍ ଯାଉ, ମାନେ କାର୍ଯ୍ୟାଳୟକୁ ଯାଉ। ତ ଆମେ ଭାବୁଥିଲୁ କି ଆମକୁ ତ ସମୟ ହୁଏନି। ସ ମାନେ ମୋ ସାଙ୍ଗର ମୋର ସମାନ ଅ ଟାଇମ୍ ପଡଲେ ହିଁ ମାନେ ସମାନ ସମୟ ପଡ଼ଲେ ହିଁ ଆମେ ଯାହା ରାନ୍ଧିକି ଟିକେ ଭଲସେ ଖାଇପାରୁ। ଅ ତ ସେଦିନ ଆମେ ଏମତି ଚାରି ପାଞ୍ଚ ଦିନ ପୂର୍ବରୁ ପୂର୍ବରୁ ଭାବୁଥିଲୁ କି ପତ୍ର ନେଇକି ଭାଜିକି ଖାଇବା। କିନ୍ତୁ କଣ କରିବା ଆମେ ଯେବେ ଆମକୁ ଟା ମାନେ ସମୟ ହେଲା ସେତେବେଳକୁ ସଜନା ଗଛ ଟାକୁ ଭାଙ୍ଗିଦେଲେ ଜଣେ।
ଓହୋ।
ଖାଇପାରଲୁଣିି ଆମେ କିନ୍ତୁ ଆମେ ଏଇ ବର୍ଷ ସ ବହୁତ ସଜନା ଛୁଇଁ ଖାଇଛୁ। ତ ସେଇ ଜାଗାରେ ହିଁ ଏବେ ଘର ତିଆରି ହେଇଛି।
ତମେ ଦି ଜଣ ରହୁଛ ନା ଆଉ କେତେ ଜଣ ରହୁଛ ମିଶିକି?
ନାଇ ଆମେ ଆଗରୁ ଚାରି ରହୁଥିଲୁ। ଅଲଗା ଜାଗାରେ ମିଶିକି। ତ ତାପ ପରେ ତାଙ୍କ ଭାଇଙ୍କର ଏମିତି ପଢା ଥିଲା ତ ଜଣେ ଛାଡିଲେ। ତ ସିଏ ରହିଲେ ଅଲଗା ଜାଗାରେ ଆମେ ତିନି ହେଇଗଲୁ ତ ଆମେ ତିନି ଏବେ ଏକା ଜାଗାରେ ରହୁଥିଲୁ ତ ମଝିରେ ସିଏ ତାଙ୍କ ଭାଇଚାରା ମାନେ ଅଲଗା ଜାଗାକୁ ଗଲେ ତ ସିଏ ଆସିଲେ ଆମ ପାଖକୁ ଆମେ ପୁଣି ଚାରି ଜଣ ରହିଲୁ। ତାପରେ ସିଏ ପୁଣି ଏବେ ଅଲଗା ଜାଗାକୁ ଯାଇଛନ୍ତି ଆମେ ଏବେ ତିନି ଅଛୁ। ତ ମୋର ଜଣେ ସାଙ୍ଗ ଘରକୁ ଯାଇଛି ଆଉ ଜଣେ ସାଙ୍ଗ ସେ ଘରେ ଅଛି ଏବେ ମାନେ ତଳେ ଅଛି। ତ ଏବେ ମୁଁ ଏଠି ତମ ସହିତ କଥା ହଉଛି।
ଆଜି ସମସ୍ତିଙ୍କର ଛୁଟି ଥିବ।
ହଁ।
ବଢିଆଭଲ।
ଛୁଟି ନେଇଛି ହଁ। ସେମିତିରେ ବି ସମାନ ଦିନରେ ଆମର ସମାନ ଛୁଟି ପଡେନି ଆମେ କାମ ଅନୁସାରେ